ହାଲୋ।
ହାଲୋ।
କଣ କରୁଛ?
କିଛି ନାହିଁ ବାହାରୁଛି ଭୁବନ ଯିବି ବୋଲି ଆଉ।
ଏ ମେଘ ଉଠିଲାଣି ପା।
ହଁ ବା ମେଘ ଆଇଲାଣି ଯେ କଣ କରିବା ଦେଖିଆ କଣ ହୋଉଛି ଆଉ? ଆଉ କଣ କରୁଛ?
ଆମର ଏ ପା ଗାଈ ଗୋରୁ ଆସିଥିଲେ ତାର ସେ କୁଟା ଫୁଟା ପକେଇ ଯାଉଚି କୁର୍ତ୍ତିୀ ରାନ୍ଧିମି।
ଉଁ, ହୁଁ।
ତାପରେ ଏ ଘର ଫର ଝାଡୁ ମାରିକି ପାଣି କାଞ୍ଜି ଆଣିମି, ଆଉ କଣ କରିମି। ହେୟା ତ କାମ ଆଉ। ମେଘଟା ଏତେ ଜୋରେ ଉଠେଇଛି କେମିତି ଯିବ। ମେଘଟା ଚାରିଆଡ଼ୁ ଜୋରରେ ଉଠାଇ ଆଣିଲାଣି ପା। ହଉ ଦେଖ, ଦେଖିକି କେମିତି ଯା ବାଗ ସାଗରେ ଆଉ।
ହ୍ୟାଲୋ।
ହଁ, ମୁଁ କହିଲି ଦେଖିକି ଯା ବାଗ ସାଗରେ ମେଘଟା ଚାରିଆଡୁ କିନ୍ତୁ ଉଠେଇଲାଣି। ମୁଁ କହିଲି ମେଘ ଟା ଉଠେଇଲାଣି ଦେଖିକି ବାଗ ସାଗରେ ଯିବ।
ହ୍ୟାଲୋ।
ମୁଁ କହିଲି ମେଘ ଉଠେଇଲାଣି ଦେଖିକି ବାଗ ସାଗରେ ଯିବ। ହଁ, ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ଶୁବୁନି କି? ହ୍ୟାଲୋ।
ଅ ଅଉ
ମୁଁ କହିଲି ମେଘ ଆସିଲାଣି ଦେଖିକି ବାଗସାଗରେ ଯିବ।
ହ୍ୟାଲୋ।
ମୁଁ କହିନି ମେଘ ଉଠେଇଲାଣି ଦେଖିକି ବାଗସାଗର ଯିବ। ହ୍ୟାଲୋ।
ହଁ, ହାଲୋ।
ମୁଁ କହିଲି ମେଘ ଉଠେଇଲାଣି ମେଘ ଦେଖିକି ବାଗସାଗର ଯିବଗୋ ପୁଅ। ତମ ନେଟୱାର୍କ ନାହିଁ କି? ହ୍ୟାଲୋ।
ଯେ କଲ ଲାଗୁନହି ତେ